ହ୍ୟାଲୋ ହଁ କଣ କରୁଚନ୍ତି?
ଏଇଠି ଆମ ସାଇଡ ଘ ଆମ। ଘରୁକୁ ଗୋଟେ ଛୁଆ ଟେ ଆସିଥିଲା। ସେ ଏବେ ପଳେଇଲା ସେ ଯାହା ପଳେଇଛି ବୁଲି। ସେ ପଳେଇଲା ତ ଆମ ଘର ଗୋଟେ ବଡ ପାଣ୍ଡା ଟେ ଥିଲା ସେ। ପାଣ୍ଡା ଟାକୁ ନେଇକି ଏବେ ଆସିଲି ତାଙ୍କ ଘରୁ ଯାହା ଘରେ ଦେଇଥିଲୁ।
ବଡ ପାଣ୍ଡା ମାନେ କେତେ ବଡ ପାଣ୍ଡା ଏମିତି?
ସେଇଟା ପୁରା ଶହେ ଚାଳିଶ ସେଣ୍ଟିମିଟର ପାଣ୍ଡାଟା। ଆଉ ବହୁତ ବଡ ଟା ମାନେ ମୁଁ ଯଦି ତା ପଛରେ ଠିଆ ହେଇଯିବି! ତାହେଲେ ମୁଁ ତା ପଛରେ ପୁରା ଲୁଚି ଯାଉଛି।
ଏଟା କେତେ ଟଙ୍କା ପଡିଥିଲା।
ତିନି ହଜାର ଦୁଇଶହ ଟଙ୍କା ପଡିଥିଲା। ଆଉ ସେଇଟା ଆମ ଉପର ଘର ଗୋଟେ ଦିଦିଙ୍କର ବାର୍ଡେ। ଥିଲା ତାଙ୍କ ଭାଇ ତାଙ୍କୁ ଦେଇଥିଲେ ତାଙ୍କୁ ସେତେବେଳେ କୋଡିଏ ବର୍ଷ ହେଲା ତ। ତ ସେଇ ଯୁଗରୁ ଗୋଟେ ବଡ ଗିଫ୍ଟ ଦେଇଥିଲେ। ସେଇଟା ଏବେ ବହୁତ ପଇସା ଦେଇଥିଲା ବି।
ତାକୁ ତ ଧରିକି ନବା ପାଇଁ ବହୁତ ଅସୁବିଧା ହବ ଏଡ ବଡ ପାଣ୍ଡା ଟେ।
ହଁ ଧରିକି ନବାକୁ ତ ବହୁତ ଅସୁବିଧା ହଉଛି। ଆଉ ସେଇଟା ବହୁତ ଭଲ ସଫ୍ଟ ବି ଅଛି। ମାନେ ପୁରା ବଡ ଅଛି ମାନେ ପୁରା ସୁନ୍ଦର ଦେଖ ହଉଛି। ତାପରେ ସେଇ ଗୋଟେ ଗୋଟେ ମାନେ। ଡ୍ରେସ ଟା ପିନ୍ଧି ସେଇଟା ଉଲ ରେ ବୁଣା ହେଇଛି। ସେଇ ଡ୍ରେସ ଟା ଯଦି ଆମେ ମାନେ ବି ପିନ୍ଧିବୁ ଆମ ମାନଙ୍କୁ ସେଇଟା ପୁରା ଠିକ ହବ।
ମାନେ ମୁଁ କହିବା କଥା ହଉଛି ମାନେ ସେଟା ବି ବହୁତ ହାଲକା ଅଛି ନାଇଁ କି?
ହଁ ହାଲକା ଅଛି ବହୁତ।
ତାମାନେେ ଯୋଉ ସ୍ପଞ୍ଜ କପଡା ସେଇ କପଡାରେ ବୋଧେ ତିଆରି ହେଛି ସେଟା!
ହଁ ହଁ ସ୍ପଞ୍ଜ କପଡା ରେ ତିଆରି ହେଇଛି। ତାପରେ ଆମେ ମାନେ ତାକୁ ସିନା ସହଜରେ ଟେକି ଦଉଛନ୍ତି। କିନ୍ତୁ ଯୋଉ ଛୋଟ ଛୋଟ ପିଲା ଯେମିତି କିି ଆମର ଯୋଉ ଗେଣ୍ଡୁ। ସିଏ ତାକୁ ଟୋଟାଲି ଡେକି ପାରିବନି ଆଉ ସିଏ ତାକୁ ଦେଖିଦେଲେ। କହିବ କି ମତେ ଏଇଟା ଦିଅ ନହେଲେ ମୁଁ ଆଜି ଖାଇବିନି। ସେପୁରା ଏମିତି କହିବ। ଆଉ ଫାଷ୍ଟ ଯେତେବେଳେ ଏଇ ପାଣ୍ଡା ଟା ତା ସେ ଦେଖିଲା ସେ କହିଲା କି। ସେ ଆସିଲା। ଉଁ କ୍ରିକେ ନାକୁ ଖେଳିଲା ତାପରେ ପଳେଇଲା ତାପରେ ଯାଇକି ଘରେ। କହୁଛି କି ରାତିରେ ରାତିରେ ଆସିଲା ତ ସନ୍ଧ୍ୟା ବେଳେ। ଯାଇକି କହୁଛି କି ଯେ ମତେ ବି ସେଇ ବଡ ପଣ୍ଡା ଟା ଦିଅ ନହେଲେ ମୁଁ ଆଜି ରା। ଭିତରେ ଖାଇବା ଖାଇବିନି।
ଆଚ୍ଛା ସେଇ ଯୋଉ ପାଣ୍ଡା ଟାକୁ ଯଦି ଆମେ ରାତିରେ ଗୋଟେ ଜାଗାରେ କୋଉଠି ଗୋଟେ ଠିଆ କରିଦ ଥୋଇଦବା ଲୋକ ତ ଭାବିବେ ସତରେ ଗୋଟେ ପାଣ୍ଡା ଭଳିଆ ଦେଖା ହାଉଛି ଏଉଡ ପାଣ୍ଡା ଠିଆ ହେଇଛି।
ହଁ ରାତିରେ ଯଦି ଅନ୍ଧାର ଜାଗାରେ ଥୋଇଦେଲେ ଲୋକ ପୁରା ଡରିଯିବେ ଯେ କେତେବେଳେ ଫାଷ୍ଟ ପୁରା ଦେଖ ଦେଖିଦେଲେ ପୁରା ଡରିଯିବେ କାରଣ ମାନେ ଏଡ ବଡ ପାଣ୍ଡା ଟା ନା ପୁଣି ରାତି ଅ ଧରେ କିଏ ଥୋଇଛି ଆଉ ଯଦି ବର୍ଷା ଦିନରେ ନେଇକି ଥୋଇବ ଲୋକମାନୋନେ ପୁରା ଡରିଯିବେ ଯେମିତି କି ଲାଗିବ ଗୋଟେ ଭୂତ ଆସିକି ଠିଆ ହେଇଛି। କାରଣ ସେଟା ପୁରା ହାଇଟ୍ଟା ଆଉ ଅନ୍ଧାରରେ ସେଟା ବହୁତ ଗ୍ଲେଜ କରିବ ସେଇ ଯୋଗୁରୁ ମାନେ ତାକୁ ଦେଖିଲେ ଲୋକମାନୋନେ ପୁରା ଡରି ଯାଉଛନ୍ତି ଡରିଯିବେ।
ତାାନେ ଯୋଉମାନେ ସବୁ ତିଆରି କରୁଛନ୍ତି ଏଗୁଡାକ ତିନି ହଜାର ଦୁଇଶ ଟଙ୍କାରେ ବିକିଛନ୍ତି ମାନେ ସେମାନେ ତ ସେଥିରୁ ଦି ଚାରିଶହ ଟଙ୍କା ଲାଭ କରିଥିବେ ନା ସେମିତି ଆଉ କଣ ଦେଇଦେବେ କି ତାମାନେ ସେମାନେ ସେମାନେ ସବୁ ତିଆରି ଶିଖିଛନ୍ତି ଭଲ କିଣି ସେମାନେ ତିଆରି କରିି ବିକୁଛନ୍ତି ଆଉ
ହଁ ସେ କରନ୍ତି। ତାପରେ ତାଙ୍କର ଦୋକାନରେ ବି ବିକି ବିକି ସେମାନେ ଲାଭ ବି କରିଥାଇ କରନ୍ତି ତାପରେ କି ସେମାନେ କୋଉ ଠୁ ମାନେ କୋଉ ଗୋଦାମ ରୁ ଆଣିକି ବିକି ଥାଇ ପାରନ୍ତି ମାର୍କେଟ ବିଲ୍ଡିଂ ରେ ୟାଠାରୁ ଛୋଟ ଛଟ ଛୋଟ ଗୁଡାକ ତ ଦି ହଜାର ଟଙ୍କା ଯେମିତି କି ମାନେ ସେଗୁଡାକ ଟ ମାନେ ୟାଠାରୁ ୟାର ପୁରା ଅଧା ହବ ସେଗୁଡାକ ଦି ହଜାର ଟଙ୍କା। ତାହେଲେ ମାନେ ଦି ହଜାର ହଜାର ଟଙ୍କା ତାହେଲେ ଏଇଗୁଡାକ ତ ବହୁତ ପଇସା ଏଇଟି ହେଇଥିବ ତାପରେ ଏବେ ତ ଯୋଉ ଏଇ ବଡ ବଡ ଟେଡି ଗୁଡ଼ାକ ବହୁତ୍ ମୁଁ ଅଧିକ ଟଙ୍କାରେ ବି ବିକୁଚି କାରଣ ଏଗୁଡାକ ଏବେ ସମସ୍ତେ କିଣୁଛନ୍ତି ନା ସେଇ ଯୋଗୁରୁ।
ଏଡା ସବୁ ସେମାନେ ସବୁ ତିଆରି କରୁଚନ୍ତି ହ୍ୟାଲୋ
ହ୍ୟାଲୋ।
ହଁ ଏଗୁଡା ସବୁ ସେମାନେ ଗୋଟେ ଫ୍ୟାକ୍ଟରୀ କରିକି ତିଆରି କରୁଚନ୍ତି। ଛୋଟ ବଡ ସବୁ ବିଭିନ୍ନ ଡିଜାଇନ୍ ର ବିଭିନ୍ନ କପଡାର ସବୁ ଖାଲି ଏଇ ଟେ ଏଇ ପାଣ୍ଡା ନୁହଁ ସେମାନେ ଅଲଗା କୁକୁର ବିଲେଇ ମାଙ୍କଡ ହଁ ସବୁ ବିଭିନ୍ନ ଏଥିରେ ସବୁ ଡିଜାଇନର ସବୁ ତିଆରି କରୁଚନ୍ତି ସେମାନେ ସବୁ ବେପାର କରୁଚନ୍ତି। ଏଗୁଡା ବି ସହର ମାନଙ୍କରେ ବହୁତ ଭଲ ବେପାର ହୁଏ। ହୁଁ ତେଣୁ ଏମାନେ ସବୁ ବିକ୍ରି ବିକାରି କରନ୍ତିୁ ତିଆରି କରିକି ଆଉ। ହ
ହଁ ତାପରେ ଏଇଗୁଡାକ ବି ଏବେ ମାନେ ସମସ୍ତେ ଏବେ ସବୁ ଏଇଗୁଡାକ କିଣୁଛନ୍ତି ଏଇଗୁଡାକ ବହୁତ ଇଏରେ ବି ଅଛି ମାନେ ମୁଁ ଟ୍ରେଣ୍ଡିଙ୍ଗ ରେ ବହୁତ୍ ଅଛି ଏମାନେ ସବୁ ବହୁତ୍ କିଣୁ ବି ଚନ୍ତି। ସେଇ ଯୁଗୁରୁ ଟିକେ ଅଧିକ ଦାମ୍ ରେ କରିକି ବିକି ଦେଉଚନ୍ତି।
ସେମାନେ ସବୁ ମଟେରିଆଲ ଗୁଡା ଯୋଉ ତିଆରି କରୁଚନ୍ତି ସେଇ ମଟେରିଆଲରା ସବୁ ବାହାରୁ ସବୁ କିଣିକି ଆଣୁଥିବେ। ପୁଳେ ଲେଖା ହୋଲସଲ୍ ରେ ଆଣୁଥିବେ। ଏମାନେ ରଖି ତିଆରି କରୁଥିବେ ଖାଦ୍ୟ ଜଣେ ତିଆରି କରିବନି ଏଗୁଡାକ ସେମାନେ ଲୋକ ରଖୁଥିବେ ମାନେ ତିଆରି କରୁଥିବେ ଲୋକ ମାନେ। ହଁ ପୁଳେ ଲେଖା ତିଆରି କଲେ ଯୋଉଠି ସବୁ ମେଳା ପଢଲା ନେଇକି ବିକିବେ କିମ୍ବା ହୋଲସେଲିଙ୍ଗ ରେ ଏମାନେ ବିକିଥିଲେ ଲୋକମାନେ ସବୁ ନେଇ ବାହାରେ ବିକିବେ। ହଁ ଏଗୁଡା ବି ଆଜି କାଲି ଲୋକ ସୌକିନିରେ ଘରେ ସଜେଇ ରଖିବା ପାଇଁ ବି ଲୋକ କିଣିକି ନଉଚନ୍ତି ହଁ।
ହଁ ଏମେ ତ ସମସ୍ତେ ନଉଚନ୍ତି କିଣିକି। ବେସ୍‌ ଅସ୍ତେଇ ଗୁଡ଼ା ଗୁଡ଼ାକୁ ବହୁତ ମାନେ ଚାଲିଚିନା ବାହାରେ ସେଇ ଯୋଗୁରୁ ସମସ୍ତେ କିଣିକି ବି ନୋଉଚନ୍ତି ତାପରେ ଏବେ ଯୋଉ ଏଇ ଯୋଉ ପା ଣ୍ଡା ଗୁଡାକ ମାନେ ଅଧିକରୁୁ ମାନେ ବହୁତ୍ ଅଧିକ ୟାଠାରୁ ଗୋଟ୍ ଗୋଟେ ବଡ ପାଣ୍ଡା ଟା ଅଛି ଆ ଠାରୁ ବି ବଡ ସେ ପାଣ୍ଡା ଟା ମୁଁ ମାର୍କେଟ ବିଲ୍ଡିଂରେ ଦେଖିଥିଲି ସେଟା ବୁଝୁଥିଲି ସେ ରଜ ଟାଇମ୍ କୁ ଯାଇଥିଲି ତ। ବୁଝୁଥିଲି ସେ ପାଣ୍ଡା ଟା କହିଲା ସେଟା ଦଶ ହଜାର ଟଙ୍କା ମାନେ ବହୁତ ବଡ ପାଣ୍ଡା ଟା। ମାନେ ସେ ଦୋକାନ ତ ଗୋଟେ ମହଲାର ତାର ଅଧା ହିଁ ହବ ମାନେ ବହୁତ ବଡ ପାଣ୍ଡା ଟା ସେଇଟା।
ତ ମାନେ ସେଟା ବୋଧେ ଅଲଗା ଭଲ ମଟେରିଲରେ ତିଆରି କରିଥିବେ ଭଲ ଡିଜାଇନିଂ ଗୋଟେ କରିଥିବେ। ଆଉ ସଫ୍ଟ ରେ କରୁଥିବେ ଏଥିପାଇଁ ଭଲରେ ଅଧିକ ରେଟ୍‌ ନଉଚନ୍ତି। ଆଉ ନହେଲେ ଏତେ ରେଟ୍ କାହିଁ ସେମାନେ ଅଧିକ ନେବେ।
ହଁ ୟାର କପଡା ଯେମିତି ତା କପଡା ବି ସେମିତି ଥିଲା। ଡିଜାଇନ ଟିକେ ଖାଲି ଅଧି ମାନେ ଭଲ ଥିଲା ଆଉ ସେ ଡିଜାଇନ ରେ ବି କିଛି ନଥିଲା ଡିଜାଇନ ଖାଲି ଥିଲା କି ଯେ ଯୋଉ ମାନେ ଯୋଉ ମାନେ ଯୋଉ ଡ୍ରେସ ଟା ସେ ଡ୍ରେସ ହି ଖାଲି ଯାହା ଡିଜାଇନ ଥିଲା ସେଇଠି ସବୁ ଫୁଲ ଫୁଲ ଲାଗିଥିବ ମାନେ ଭଲ ହେଇଥିଲା କିନ୍ତୁ ସେଟା ବହୁତ ଭଲ ହେଇଥିଲା।
ହଁ ସେ କାମ ଟା ଟିକେ ଫିନିସିଂ କରିଚଜେ। କପଡା ଭଲ ଦେଇକି କାମଟା ଫିନିସିଂ କରିଥିବେ ଭଲ ଡିଜାଇନ କରିଥିବେ ସେଥିପାଇଁ ସେମାନେ ଅଧିକ ପଇସା ରହୁଛି ତା ଛଡା ସୋରୁମ ମାନେ ଯୋଉମାନେ ବିକୁଚନ୍ତି ସେମାନଙ୍କର ଇଲେକ୍ଟଫିକସନ ଅଛି ତେଣୁ ଯୋଉ ତାଙ୍କର ଷ୍ଟାଫ ରଖୁଛନ୍ତି ସେ ଷ୍ଟାଫ ପାଇଁ ସେମାନେ ଇଏ କରୁଛନ୍ତି ସେମାନେ ଖର୍ଚ୍ଚ ହଉଥିବ। ହଁ ତେଣୁ ଅଟୋମେଟିକାଲି ରେଟ ହବ ଆଉ।। ଆଉ ତାହେଲେ ବି ସେମାନେ ଟିକେ ଅଧିକା ରେଟ ରେ ବିକିବେ କାରଣ ସେମାନେ ପକେଇ ରଖିବେ ଦୋକାନ ରେ ବିକ୍ରି କରିବେ ତେଣୁ ଯାହା ବ ହେଲେ ସେମାନେ ଅଧିକ ରେଟ୍ ଟେଏ କରି ବିକିବେ ଆଉ ଆମେ ଯଦି ସେମତି ଡାଇରେକ୍ଟ ଫ୍ୟାକ୍ ଟେରି ରୁ ଆଣିବା ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହାଲୋକଣ ଶୁଭୁନି କି ଆପଣଙ୍କୁ?
ଆପଣଙ୍କୁ ମୋ ଭୟସ୍ ଶୁଭୁଛି ହ୍ୟାଲୋ।
ହଁ କଥା ଟା କାଇଁ ଅପଡାଉନ ରଉଛି ଟାୱାର ବୋଧେ ଇଅ ରଉଛି ପ୍ରବ୍ଲେମ ଆଉ ମୁଁ ସେ କଥା କହୁଥିଲି ମାନେ ସୋରୁମ ମାନଙ୍କରେ ଯୋଉ ରେଟ ତା କରୁଛନ୍ତି ସେମାନଙ୍କର ବିଭିନ୍ନ ଖର୍ଚ୍ଚ ଅଛି ବୁଝିଲେ କି!
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ ଏବେ ଶୁଭିଲା। କୁହନ୍ତୁ ମଝିରେ ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଥିଲା ତ ଶୁଭୁ ନଥିଲା ତ କୁହନ୍ତୁ ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।